ହାଲୋ।
ହାଲୋ ଆଜ୍ଞା।
କଣ କରୁଛନ୍ତି।
ଏଇ କିଛି ନାଇଁ ବର୍ଷା ଟିକେ ପକେଇଥିଲା। ଆଜି ଦିନ ବେଳେ ତ ମାନେ ଚାରିଟା ପାଞ୍ଚଟା ବେଳେ ପକେଇଥି ଏବେ ଟିକେ ଛାଡିଲା ମାନେ ପାଞ୍ଚଟା ପାଖାପାଖି ହେଇଯିବ ବର୍ଷା ଆରମ୍ଭ ହେଇଥିଲା। ଏବେ ଟିକେ ଛାଡି ଦେଇଛି। ଏଉ ଟିକେ ଭଲ ପାଗ ଦେଇଛି ବାରିଆଡେ ଆମର ଆମ୍ବ ଗଛ ଗୁଟେ ଅଛି। ଆମ୍ବ ଗଛ ଉ ପିଜୁଳି ଗ ଗଛ କମଳା ଗଛ ଏବେ ତ କମଳା ଲେମ୍ବୁ ମାନେ ଲେମ୍ବୁ ତ ହେଇକି ଆମର ସରିଗଲାଣି। ମାନେ ଏମତି କା ଭା କା ଭା ବା ଗୋଟେ ଗୋଟେ ଅଛି। ନ ହେଲେ ଆଉ ଏବେ କମଳା କଷି ହଉଛି। ଫୁଲ ମାନେ ପବନ ଟିକେ ଯ ହେଇଗଲା ସେ କମଳା ଫୁଲଉରା ଆଉ ଏମିତି ଆମ୍ବ ତ ଆମ୍ବ ତ ସଇଲା ଏ ବର୍ଷ ଆମ୍ବ ନାହିଁ।
ମୁଁ ବି ମୁଁ କହିଲି ଯୋଉଠି ଟାୱାର ଠିକ ଆମ ବାରିରେ ଏ ଅଛି ଲେମ୍ବୁ ଅଛି ଲେମ୍ବୁ ଅଛି। ହାଲୋ ଶୁବୁଛି ନା।
ହଁ ହଁ।
ଲେମ୍ବୁ ଅଛି ଲେମ୍ବୁ ପିଜୁଳି। ପିଜୁଳି ନା ବହୁତ ଦି ତିନି ପ୍ରକାର ପିଜୁଳି ପିଜୁଳି ନା ଫଳିଛି ଆମର। ନାଲି ଗୋଟେ ନାଲି ପିଜୁଳି ତର ଟା ଆଉ ଗୋଟେ ଧଳା। ଆଉ କମଳା ଲେମ୍ବୁ। ପଣସ ଆମ୍ବ। ଆଉ ଶାଗୁଆନ ଗଛ ଆଉ ଏଇ ସବୁ ଗଛ ସବୁ ଅଛି ଆଉ ତା ସହିତ ପରିବା ପତ୍ର ଲଗେଇଛୁ ଆଉ। ହାଲୋ।
ଆମର ମତେ ଭାରି ପସନ୍ଦ ପିଜୁଳି ପିଜୁଳି ମାନେ ନାଲି ପିଜୁଳି ମତେ ଭାରି ଦେଖିବାକୁ ସୁନ୍ଦର ଲାଗେ। କାହିଁକି ପୁରା ଲଙ୍କା ଲୁଣ ଅଟ ଲୁଣ ଦେଇ ଖାଇଲେ ଆହୁରି ବଢିଆ ଲାଗିବ। ଯାହାହଉ କହୁଛନ୍ତି। ପ୍ରକାର ଅଛି ମାନେ ଧଳା ଆଉ ନାଲି ପିଜୁଳି ତା ଭିତରୁ ଗୋଟେ ପିଆରା କୁହାଯଏ। ଗୋଟା ପିଜୁଳି କୁଆଯାଏ ବୋଧେ? ସେଇ ଦିଟା ଆମ ପାଇଁ ରଖିଥିବେ ଆମେ କେବେ ଗଲେ ଦେବେ ଆଉ।
ଆଉ ଏବେ ତ ହଉଛି ଦେଖ ହବା ମୁଁ ନେଇକି ଦେବି ଆଉ ଏବେ ଆଉ।
ଧନ୍ୟବାଦ ଦେବା ପାଇଁ କହିଲେ ଏଇଟା ବଡ କଥା ମାନେ ମନବୃତ୍ତି ଅଛି ଆପଣଙ୍କର ଦେବା ପାଇଁ। ଏଇଟା ବଡ କଥା ଆଉ ଦେବାରେ କଣ ଅଛି।
ସେ ଆଜି ଆସିଥିଲେ ଆମ ସେ ଯୋଉ ଦେଉରୀ ସାହିରୁ ଦି ଜଣ ଆସିଥିଲେ।
ହଁ ଗାଁରୁ ଆଉ ହଁ।
ହୁଁ ଆସିଥିଲେ ସେ ସବୁ ହୁଁ ଗାଁରେ ଅଛି।
ଆମ ଗାଁ ପରିବେଶରୁୁ ଆଉ ସହର ପରିବେଶ କେବେ ହବନି।
ହବନି ସିଏ ଆସିଥିଲେ ଯେ ସେ ଜଣଙ୍କ ତାଙ୍କର ଦଶ କୋଡି ଟଙ୍କାେ ଦେଲି ପିଜୁଳି ପାରିକି ତମେ ନିଅ। ସେ ନିଜେ ପାରିକି ତାଙ୍କର ନେଲେ ଝୁଣିକି। ସେ ପାଚି ଯାଉଛି ନା ସବୁ ବାଦୁଡି ଖାଉଛନ୍ତି ମୁଁ କହିଲି ତମେ ଝୁଣିକି ନେଇଯାଅ ସେ ନେଇକି ଜଣକା ଦସ କୋଡିଏ ଟା ନେଇକି ସେ ଗଲେ ସବୁ ପିଜୁଳି ଆଜି। ଆଉ ହେଉ ଯେତେବେଳେ ଯିଏ ଆସୁଛି। ତାଙ୍କ ପା ହଁ ଅଛି ସେଟା ବହୁତ ହେଇଛି। ମାନେ କହିବାକୁ ଗଲେ ତିନି ଚାରି ବସ ତା ଖଣ୍ଡେ ବାହାରିବ ତିନିଟାଙ୍କ ଗଛରୁ ବହୁତ ବିଜୁଳି ହେଇଛି ହୁଁ। ପିଜୁଳି ଅଛି ତାପରେ ଆମ୍ବ ସରିଗଲାଣି ଆମ୍ବ ଆମ୍ବ ହେଇଥିଲା ଗୋଟେ ଆଉ ଗୋଟିଏ ଆମ୍ବ ରଖା ହେଇଛି ସେ ଠାକୁରଙ୍କ ପାଇଁ ରଥଯାତ୍ରା ଙ୍କ ପାଇଁ ରଖା ଆାଇଛି ଠାକୁରଙ୍କୁ ଦବୁ। ଗୋଟେ ଆମ୍ବ ମାନେ ସେ ଗଛରେ ଏବ ବର୍ଷ କଲିମ ଗଛଡା ତ ନୂଆ ଏବେ ଆଇଛି। ସିଏ ଆସିଥିଲା ତା ସିଏ ଆମ ଟା ରଖା ହେଇଛି ଠାକୁରଙ୍କ ପାଇଁ ଜଗନ୍ନାଥଙ୍କ ପାଇଁ।
ଯାଉ ମତେ ଖୁସି ଲାଗିଲା ଶୁଣିକି ଆପଣ କହିଲେ ଆମ୍ବ ଗୋଟେ ଗଛ ରଖିଛନ୍ତି ମାନେ ଦବା ଟା ମାନେ ଭଗବାନ ତ ସବୁ ଦେଇଛନ୍ତି ତାଙ୍କୁ ଦେଲା ଭଳିଆ ଜିନିଷ ଆମର କିଛି ନାହିଁ ସୁନା ଗହଣାଟେ ଦେଲେ ବି ମାନେ ତା ମାନେ ତାଙ୍କ ଆଗରେ ଏଇଟା କିଛି ନୁହେଁ ଆଉ ଏଇଆ ଖୁସି ଲାଗିଲା ଶୁଣିକି ଆପଣ ଯାହା ହଉ ଗୋଟେ ଗଛରେ ଆମ୍ୱ ରଖିଛନ୍ତି ମାନେ କହିବାକୁ ପଡିବ ମାନେ ଆଉଟାରେ ବି ଆସିବ ହଁ ମୁଁ ନେଇ ଯାନ୍ତି ପଡ଼ି ଯାଆନ୍ତା କି ମୁଁ ନେଇ ଯାଆନ୍ତି। କିନ୍ତୁ ମନୋବୃତ୍ତି ଗୋଟେ ମାନେ ଠାକୁରଙ୍କୁ ଯ ସମର୍ପିତ କରିବା ପାଇଁ ତାଠୁ ମାନେ ଖୁସି ଆଉ କଣ ହେଇପାରେ ଆପଣ ତ ଠାକୁରଙ୍କୁ ଦେବା ପାଇଁ କହିଲେ।
ସେ କଲିମ ଗଛରେ ଏ ବର୍ଷ ଗୋଟିଏ ଆସିଛି ଗୋଟିଏ ଗୋଟିଏକୁ ବହୁତ କଷ୍ଟ ତାକୁ ରଖା ହେଇଥିଲା ମୁଁ କହିଲି ରହି ଯା ଟା କିଏ ଖାଅ ନା ଠାକୁରଙ୍କୁ ଦବା ରଥଯାତ୍ରାଆଳକୁ ହୁଁ ସେ ପିଜୁଳି ବାରି ଜିନିଷ ଖାଇବେ ନା ପ୍ରଭୁ ଗଲାବେଳେ। ବିଜୁଳି ସେ ଆମ୍ବ ହୁଁ ବାରି ଜିନିଷ ପଣସ ଯାହା ଥିବ ତମେ ଦେଇପାରିବ ଭଗବାନଙ୍କୁ। ଏଛଡା ଆମେ ଦେବୁ ବୋଲି ରଖିଛୁ।
ଆଚ୍ଛା ଆମର ବି ଗୋଟେ ଥିଲା କଲିମ ଆମ୍ବ ଯୋଉଟା ଆପଣ କହୁଛନ୍ତି କଲମି ଆମ୍ବ ସେଟା କୁହାଯାଏ। ସେ ଯୋଉ ଆମ୍ୱଟା ଆମର ବି ଗୋଟେ ଅଛି। ବାରିଆଡେ ଗଛ ମାନେ ଗାଁ ମାନେ ତ ଆମ୍ବ ଟା ଏଇ ମାନେ ଏଗୁଡା ହେଲା ସ୍ଵଦେଶୀ ଆମ୍ବ ଆମ୍ବ ଭିତରେ ଜଣେ ମାନେ କୁହନ୍ତି ମାନେ ଫଳ ଭିତରେ ରାଜି ଆମର ଆମ୍ବ ଯେମିତି ଆମର ହେଲା କଣ ହଁ ମାନେ ଆମର ଜାତୀୟ ଫଳ। କହ ଆ ଆମରି ମାନେ ଝିଅ ଆମ ସାହି ପାଖରେ ବି ଯୋଉ ଲୋକ ଅଛନ୍ତି କି ମାନେ ଆମର ରିଲେଟିଭ ମାନେ ପିଲା ହୁ କି ମାଉସୀ ହୁଅନ୍ତୁ। ହୁଅନ୍ତି ଆମର ଭଉଣୀ ମାନେ ହୁଅନ୍ତୁ କି ଦାଦା ବଡ ବାପା ହୁଅନ୍ତୁ କି ମାଉସୀ ସେମାନଙ୍କର ଝିଅ ର ସେମାନଙ୍କ ଘରକୁ ବି ଏମିତି ସବୁ ସେମାନେ କୁହନ୍ତି ଆଉ ଭଲ ଆମ୍ବ ଦେଖି ଆଣିବ ମୋର ଆମର ବେଶି ଯୋଉ ହଣିବ ଝିଅର ମାନେ ଖାଇ ଭଲ ଲୁ ଆମେ ବି ଦଉ ମାନେ ବହୁତ ଭଲ କିଛି ନହିଁ। ଆମ୍ବ ଖାଇଲେ ଲୋକ କୁହନ୍ତି ଗୋଟେ ଫଳ ହେଇଛନ୍ତି ଲୋକ ଖାଇବେ ବି ଆହୁରି ଠାକୁରଙ୍କ ଦେବାଟା ବଡ କଥା କୁହନ୍ତି ପ୍ରଥମ ପହିଲି ଫଳ ଆ ଶ ମଧ୍ୟଠ କିଛି ନାହିଁ କିନ୍ତୁ ଏଇଆ ମାନେ ଲା କଥା କି ଗୋଟେ ଗଛଟା ଆପଣର ଆ ରହିଛି । ସେଇଟା ଯାଉଛି ପାଇବେ ଯୋଉ ବାଟେ ସେ ହେଲେ ହୁଅନ୍ତି ନାହିଁ ରଥଯତ୍ରା ହଉ କିମ୍ବା ସେ ସ୍ନାନ ପୂର୍ଣିମା ହଉ ସେ ଯୋଉଠିକି ହଉ। କି ଗୁଣ୍ଡିଚା ହଉ।
ସ୍ନାନ ପୂର୍ଣ୍ଣିମା ରହିଲା ଆଉ ଚାରି ଦିନ ସ୍ନାନ ପୂର୍ଣ୍ଣିମା ଚାରି ଦିନ ରହିଲା। ଠାକୁରଙ୍କର ସବୁ ଆମେ ଦାୟିତ୍ ନେଇଛୁ ପାଞ୍ଚ ଜଣ ସ୍ନାନ ପୂର୍ଣ୍ଣିମା ପାଇଁ ନେଇଛୁ। ହଁ ତାପରେ ରଥଯାତ୍ରା ରହିବ ସ୍ନାନ ପୂର୍ଣ୍ଣିମାଠୁ ଷୋହଳ ତାରିଖ ଷୋହଳ ତାରିଖ ରହିବ ରଥଯାତ୍ରା ନାଇଁ କି।
ହଁ ସୋହଲରେ ପଡିଛି ଷୋହଳରେ ପଡିଛି।
ଷୋହଳ ତାରିଖ ରଥଯାତ୍ରା।
ଆମର ଯୋଉଛି ଜଣଙ୍କର ଘର ପ୍ରତିଷ୍ଠା ଅଛି। ଜଣେଡା କହିଛନ୍ତି ଆଉ ଆସିବେ ହଁ ସେଇ ଜଣ ତାଙ୍କର ସୁଝି ଥିଲା କଣ କହିଲେ ଆଉ ଆସିବେ। ଆସିବେ ଆମର ଏମିତି ଭୋଗରାଗ ଆଣିକି ଆସିବେ ଆମର ସବୁମତି ହବ ଆଉ ଏବେ ତ ଘର ପ୍ରତିଷ୍ଠାନ ବହୁତ ଭଲରେ ହଉଛି ମାନେ ଭ ଭଲ ମାନେ ଏବେ ତ ମାନେ ବାହାଘର ଭଳିଆ ବି ସେ କରିଛନ୍ତି ଭୋଜି ବା ତ ଏଇଆ ଭଲ ଦିନରେ କେ ହୁଏ ଘର ପଚି ଗୁଡା ବାର କର ଥିବ ନହେଲେ।
ହୁଁ।
ଭଲ ଥିବ ଯିବ ଆଉ ଘରର ମୁରବୀ ମାନଙ୍କର ନାନୀ ବୋଧ ସୁଝାନ୍ତି ମାନେ ମୁଁ ଜାଣିଛି ଯେତିକି
ଆଉ ଏମିତି ଆଉ।
ନାଇଁ ଆମର ଗୁଣ୍ଡିଚାଠୁ ବାହୁଡା ଯୋଉ ନଅ ଦିନ ରହିବେନି ଠାକୁର ମାଉସୀ ମା ମନ୍ଦିରରେ କି ହ୍ୟାଲୋ ତା ଭିତରେ ତମେ ତା ଭିତରେ ତମେ ଯାହା ବାହାଘର ହଉ ବ୍ରତଘର ହଉ। ତମର ଘରଅ ପ୍ରତିଷ୍ଠା ଆଉ ଗୃହ ପ୍ରବେଶ ସବୁ ସେଇ ଦିନରେ କିଛି କିଛି ନଥାଏ ସବୁ ଧର ଯାଏନି ପୁରା କହନ୍ତିନ ସର୍ବମଙ୍ଗଳ ଜଗନ୍ନାଥ ସେଇ ଆଠ ନଅ ଦିନିଆ ନଅ ଦିନିଆଙ୍କ ସେଇଆା
ହଁ ନଅ ଦିନ ମାନେ ମାନେ ବାହୁଡ ର ଗୁଡି ହୁଏ ତା ଭିତରେ ସଠ ଦିନ ଯିବ ଗୋଟେ ଦିନ ଆସିବେ ଗୋେ ଦିନ ବାକ ମଝିରେସଆ
ହୁଁ ହୁଁ ହୁଁ ସାତ ଦିନ ରହିବେ ତ ସାତ ଦିନ ରହିବେ। ଗୁଞ୍ଜିା ଆଠ ଦି ଦିନ ପଳେଇବନି କି।
ହଁ।
ଦି ଦିନ ପଳିବ ଗୁଣ୍ଡିଯା ଭଡା ହୁଁ। ଆଉ ଆଉ କଣ ଏବେ କରୁଛ।
ଏବେ କଣ ଏ ବାହାରେ ଟିକେ ପବନ ହଉଛି ବୁଲୁଛି ଆଉ ଆମ ଘର ପାଖରେ ସେ ଦି ତିନି ଜଣ। ଝିଅ ଆସିନ୍ତି ଏବେ ବୁଲି ଯୋଉ ସବୁ ଆସିଥିଲେ ରଜକୁ ଯାଇନାହାନ୍ତି ବୋଧେ ଛୁଟି ନେଇ ଆସିଥା ବୋଧେ ଯିବେ ଆଉ। ପୁଣି କହୁଥିଲେ ଆଜି କଥା ହଉଥିଲି କହିଲେ ଖୁଦରୁ ପୁଣି ଆସିଲା ବେୁ ଆସିବୁ ପୁଣି କିଲ ହଁ ଯିବି ସେ କଥା। ଥାାଉଛନ୍ତି ଆଉ ଘର ପାଖରେ ଆଉ ମୁଁ ଆଆଡେ।
ହ ହଁ ହୁଁ ହୁଁ ଖୁଜୁର ପଣା କେତେ ଦିନ ରହିଲା କି।
ଏଇଟା ଅଗଷ୍ଟ ମାସରେ ଆମର ଷ୍ଟାର୍ଟ ହେଇଯିବ। ମାନେ ଆରମ୍ଭ ହେଇଯିବ ଆମର ହଁମର ରାକ୍ଷୀ ପୂର୍ଣ୍ଣିମା ଟା ପଡୁଛି। ଅଗଷ୍ଟ ଦେଖଥିଲି ସେଦିନ ଅଗଷ୍ଟ ଅଠେଇ ଛବିଶରେ ମାନ ଅଠେଇରେ ଦେଖ। ଦେଖୁଥିଲି ତ ଅଠେଇଶରେ ଯେହେତୁ ବ ପଢିବ ଆମର ତା ପୂର୍ବରୁ ଯଦି ବି କୌଣସି ବାରବାଟ। ତଥା ପୂର୍ବରୁ ଗୋଟେ ରବାର ଧାଏ ଯେହେତୁ ଆମେ ଗାଁ ର ମାନେ। ପା ପାଳି ଲେଖ ପାଞ୍ଚ ପାଳି କିନ୍ତୁ ଆମେ ଚାରି ପାଳି କର ଆମର। କା କରୁ ଆଉ ଅଲସେଇରେ କରନ୍ତି।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଭାଦ୍ର ଆମର ପାଖ ହୁଁ। ଖୁଦୁର କୁଣ୍ଡା ଭାଦ୍ର ମାସର ହୁଏନି କି। ହୁଁ ହୁଁ। ହଁ ଠାକୁରଙ୍କର ଯୋଗ କଥା ଯେତେବେଳେ ଠାକୁରଙ୍କ ଜିନିଷ ତ ହେଲେ ଭଲ ସେ ତ ମା। ତାଙ୍କର ଇଏ ହୁଁ ସେ ଝିଅ ମାନ ତ ବେଶୀ ସେ। ତାଙ୍କର ଗୋଟେ ପର୍ବ ରାତିକି ରୁଟି ଫୁଲ ତୋଳିବା ନଁ କି ତାଙ୍କର ଗୋଟେ। ଖୁସି ଏଇଟା ଆଉ। ସେଇ ପାଞ୍ଚ ପାାଳିଆ ପର୍ଯ୍ୟନ୍ତ ପୁରା ଆଉ।
ହଁ ଭାଦ୍ର ମାସ ପରେ ପୁଣି ଆଶ୍ୱନ୍ୟ ମାସରେ। ପୁଣି ଆସିବ ଆମର ଦୁର୍ଗା ପୂଜା ନବରାତ୍ରୀ ନଅ ଦିନ ମୁଁ ତ କରେ ମତେ ତ ବେଶୀ ଭଲ ଲାଗେ ଖୁଦରୁକୁୁଣି ତ ଭଲ ଲାଗେ। ତାଠୁ ବେଶୀ ଭଲ ଲାଗେ ନବରାତ୍ରି ନଅ ଦିନ। ପୁରା ଗୋଟେ ମାନେ ଉପବାସ ଭଳିଆ ରହିବ ମାନେ ପୁରା ମାନେ ରହିବେ ପୁରା ବାରଣ ହେଇକି। ଅରୁଆ ଖାଇବେ ଆଉ ମନ୍ଦିର ଦର୍ଶନ କରିବେ ଘରେ ଦୀପ ଜାଳିବେ ସକାଳୁ ଉଠିକି ପୂଜା କରିବେ। ଆଉ ମାନେ ସଜ ତ ବେଶୀ ଝିଅ ମାନେ ହୁଅନ୍ତି ଆଉ ପୂଜା ପର୍ବ ହେଲେ ଅଳଦା ନେଲପଲିସ୍। ଆଉ ଏମିତି ସବୁ ମେହେନ୍ଦୀ ଏ ସଜତ ଚାଲେ କିନ୍ତୁ ଯୋଉ ନୂଆ ନୂ ପୋଷା ନ ଦିନି ପିନ୍ଧା ଯେ ଭାରି ଭଲ ଲାଗେ ତାପରେ ମାଆଙ୍କର ବି ନ ରୂପ ଥାଏ ବର୍ଷ ମାନେ ନ ଏମିତି ହୁଏ ଫାଷ୍ଟ ଏମତି ଶିବରାତ୍ରୀ ଏମିତି ସବୁ। ଦେବେ ମା ଗୌରୀ ଏମିତି ସବୁ ଅଛି, ନାଙ୍କର ନଅ ଜଣ ନଅ ଦିନରେ ନଅଟା ରୂପ। ସେଇ ଦୁର୍ଗା ମାଆଙ୍କର ତାପରେ ତାପରେ ଦଶମୀ ଦିନ ଆ ଦଶହରା ଆମର ଏଇ ପାଖରେ ଗୋଟେ ଅଛି ଉ ପାଖରେ ଏମିତି ଗୋଟେ ବ୍ଲଗ ଅଛି, ସେଠି ସେମତି ହୁଏ ରାବଣ ପୋଡି ହୁଏ ଦଶ। କରରା ହଏ ବହୁତ ଭଲ ରୁହ କିନ୍ତୁ ଅଷ୍ଟମୀରୁ ସେଠ ପୂଜା ପାଆନ୍ତି ଆଉଷଠ ବୋଧ ଆଉ। କାଳରତ୍ରି କୁହାଯାଏ, ଆଉ ହଁ ସେତେବେଳେ ପୂଜା କରାଯାଏ ପଠ ଆମର ଦି ପିଠ ଥାଏ ନା କଣ ପିଠେ ଆଉ ଗୋଟେ ଏମିତି କଣ ଗୋଟେ ଥାଏ, ତ ସେଇ ପି ଉ କଣ ଗୋଟେ ମାନେ ପୂର୍ବରେ ଗୋଟେ ଦିନ ପୂର୍ବରୁ ହଁ ତା। ପର ଆଉ ଗୋଟେ କଣ ଥିବ। ପିଠେ ନା ଆଉ ଗୋଟେ କଣ ଏମିତି ମୋର ମନେ ପଡୁନି, ସେଟା ଏମିତି ଦିଟା କରନ୍ତି, ଆଉ କିନ୍ତୁ
ନଅ ଦିନିଆଙ୍କ ନଅ ଦିନିଆଙ୍କ ନୂଆ ଡ୍ରେସ୍ ପିନ୍ଧିବ।
ହଁ ନଅ ଦିନଙ୍କ ମାନେ ମାନେ ଅଷ୍ଟମୀ ଟା ବେଶୀ ଇଏ କିନ୍ତୁ ଯେହେତୁ ଆମେ ଝିଅ ଅଛୁ ନା, ଯୋଉମାନେ ଯୋଉମାନେ ବିବାହିତା ଝିଅ ସେମାନେ ଦୁର୍ଗାଷ୍ଟମୀ କରନ୍ତି, ସେ ଦିନ ସେ ପୁରା ଉପବାସ ରୁହନ୍ତି, ତାପରେ ଖାଲି
ହୁଁ ହୁଁ।
ଖାଲି ଫଳ ଫଳ ଦହି କଦଳୀ ଚିନି ଆଉ ଛେନା ନଡିଆ ଏ ସବୁ କ ଗ୍ରାଇ ଗ୍ରାଇଡିଙ୍ଗି କରିକି ଆ ତ ଲୋକ ବାଟୁଥିଲେ ଏବେ ତୁ ଗାଇଣ୍ଡର ବାହାରିଲଣି ସବୁାନେ ମେସିନ ରେ ସେ ବିି ଦଉଛନ୍ତି। ତ ସେମିତି ସେମାନେ ସବୁ ସର୍ବ କରିପିକି ସେ ରୁହନ୍ତି, ମୁଁ ବି ଦୁର୍ଗା ଅଷ୍ଟମୀ ରେ ଏମିତି କରେ। ଆଉ ନବମୀ ଟା କିନ୍ତୁ ମୋତେ ଭାରି ଭଲ ଲାଗେ, ଆହୁରି ଭଲ ଲାଗେ ଯଦି କୋଉଠି ପୂଜା ହଉଥିବ, ଧର ଯାଇ ହବନି କି କଣ, ମାନେ ଦୂରରେ, ଗାଁ ରେ ତ ଏତେ କେହି କରନ୍ତିନି। ମାନେ ଏ ଜାଗାରେ କରନ୍ତି, ପାଖାପାଖି ଯୋଉଠି ଦଶ କରା ହୁଏ। ମୁ ଅଷ୍ଟମୀ ଦିନ ଯାଇକି ଟିକେ ଦେଖିଦେଇ କି ଆସେ, ନବମୀ ଦିନ ହ ତ ସରିଯାଏ। କିନ୍ତୁ ଯୋଉ ଗାଁ ରେ ଯୋଉ କରନ୍ତି, ଘରେ ଘରେ ଜଣେ ଜଣେ କରନ୍ତି, ଦୁର୍ଗା ପୂଜା ସେ ଯେତେବେଳେ ଆପଣ ଦେଖିବେ ସେ ହୁଏ ନ ନବମୀ ଦିନ ନଅ ଜଣ କନ୍ୟା ପୂଜନ କରାଯାଏ। ତାଙ୍କୁ ନୂଆ ପୋଷାକ ମାନେ ତାରା ଆପଣଙ୍କର ଅଛି, ଆପଣ ଦେଇପାରିବେ ଖୁସିରେ। କନ୍ୟା ମାନେ ସେମାନଙ୍କ ଗୋଟେ ମା, ମାନେ ଯୋଉ ନବରାତ୍ରି ମାନେ ନଅ ଜଣ ମାନଙ୍କର ଥାଏ ସେ ସେ ନଅ ଜଣ, ନଅ ଦିନ ମାନେ, ପ୍ରଥମରୁ ପ୍ରାୟ ପ୍ରଥମ ସାତ ଭଉଣୀ କଣ କୁହେ କିନ୍ତୁ ସେ ଜଣେ। ନଅ ଜଣଙ୍କର, ମାନେ ନଅ ଜଣଙ୍କର ନାଁ ରେ ପୂଜା କରାଯାଏ ସବୁ ପାଦରେ ଚନ୍ଦନ ଲଗାଯାଏ। ହଁ, ଏମିତି ପୂଜା କରାଯାଏ, ତାଲେ ଭଲ ଲାଗେ ପୁଣି
ଦଶମୀ ଟା?
ଦଶମୀ ଟା ତ ସଇଲା, ସେଇଟା ତ ଦଶହରା, ମାନେ କୁହନ୍ତି, ମାନେ ସେଇଦିନ ମାନେ ମା ଦୂର୍ଗା ଦୁର୍ଗା, ଆମର ଯୋଉ ମହିଷାଶ୍ୱରଙ୍କୁ ବଧ୍ୟ କରିଥିଲେ। ବର୍ଦ୍ଧା କରିଥିଲେ, ଯେହେ ହେତୁ ସେ ମଇଷାଶୁର କୁ ବଧ୍ୟ କରିଥିଲେ, ତାପରେ ବେଶୀ ଭଲ ଲାଗେ, କଣ କହିଲେ? ସେ ଦଶହରା ଦିନ କିନ୍ତୁ କଣ ହଉଚି, ସେ ମା ମାନେ ବଳି ପାଇଲେ କି ନାଇଁ। ନବମୀ ତ ନିଅନ୍ତି, କିନ୍ତୁ ଦଶମୀ ଟା ତାଙ୍କର ହେଲା ବଳି, ମାନେ ନବ ଶମି ଦିନ ସେ ପୁରା, ମାନେ ପୁରା ନଅ ନଅଟା ଇଏରେ ପୂଜା ପାଇଁକି ସାଙ୍ଗରେ ନଅଟା। ତାଙ୍କ ସାଥିୀ ଆସିଥାଏ ତାପରେ ଦଶମୀ ଦିନ ସେ ବଧ୍ୟ କରିଥିଲେ। ମାନେ ନଅ ଜଣ ତାପରେ ଦଶହରା ଦିନ ସେଇଦିନ ତାଙ୍କୁ କୁହନ୍ତି ଦଶ ହାତ ତାଙ୍କର ଥାଏ। ଆଉ ସେମିତି ତା ପୂଜା ସବୁ ଦଶହରାରେ ଯେତେବେଳେ ତାଙ୍କୁ ମାନେ କଣ କହିଲ ମାନେ ହେତେବେଳୁ ଅ ମାନେ ଦଶମୀରେ ସେଥି ପାଇଁ କୁହନ୍ତି। ନବମୀରେ ଆଇଁଷ ଖାଇବେନି କିନ୍ତୁ ଦଶମୀରେ ଖାଇବା କଥା। ତାର ଇଏ ଅଛି। ଦଶମୀରେ ଚୁଟି କାଟନ୍ତି, ମୁଁ ଯେତିକି ଜାଣିଚି, ଆଉ ଦଶ ସମରେ ଆପଣ ଆଇଁଷ ବି ଖାଇ ପାରିବେ। ଯେମିତି ଯାହା ବି ହଉ ଆଇଁଷ ହଉ କି କିନ୍ତୁ ଖାଇବା କଥା କାରଣ ସେ ଜଣ ସେଟା ବଳି ପଡିଥିଲେ ଜଣେ ସେ ତାଙ୍କ ପାଖରେ ମହେଶ୍ୱର।
ହ ହୋ ହ ହଉ ହଉ ରଖୁଛି ପରେ ପୁଣି କଥା ହବ। ହଉ ହଉ ଠିକ ଅଛି। ହଁ ହଁ।